ହ୍ୟାଲୋ ଗୁଡ଼୍ ଇଭିନିଂ। କଣ କରୁଛନ୍ତି ଏବେ ଏଇ ବସିଥିଲି ଆଉ।
ଏମିତି ବସିଛି ଆଉ କଣ କରିବି?
ଆଉ ଆଜି ଦିନ ଆପଣଙ୍କର କେମିତି କଟିଲା?
ସଣ୍ଡେ। ବୁଲାବୁଲି ମାର୍କେଟ ଫାର୍କେଟ ଆଡେ ଟିକେ ଯାଇଥିଲୁ ସକାଳ ଟାଇମରେ। ଯେହେତୁ ଛୁଟି ଦିନ ଆଜି ତ ହଜବେଣ୍ଡ ଧରିକି ଘରେ ଅ ସନ୍ଦୀପ। ଟିକେ ପଳେଇଲୁ ସପିଙ୍ଗ କରିବା ପାଇଁ ଆଉ।
ତାହେଲେ ଆପଣଙ୍କ ଦିନ ଆଜି ଭଲ କଟିଲା?
ହଁ ଟିକେ ଭଏସ ଆଉ ଟିକେ ଜୋର କହୁନା ନା।
ସୁଣା ଯାଉନି ଠିକ ସେ।
ହ୍ୟାଲୋ।
ହ୍ୟାଲୋ।
ହଁ ହଁ ଶୁଭିଲା କଣ କହିଲେ?
ଭଲ କଟିଲା?
ହଁ ଭଲ ସେମିତି ଟିକେ ଆଉ ବହୁତ ଦିନ ହେଲା ଯାଇନଥିଲି ଟିକେ ମାର୍କେଟ ଆଡେ। ସପିଙ୍ଗ ସବୁ ଥିଲା ତ ଆଜି ତ ଆଜି ଘରେ ଫାଙ୍କା ଥିଲେ ଏମିତି ଇୟ ଯାଇକିରି ସପିଂ କରିକି ଆସିଛୁ ଆଉ। ଆଉ ଆସିଲା ପରେ ଘରେ ଟିକେ ରୋଷେଇ ବାସ ଅଛନ୍ତି ଏ ଯୋଉ ଛୁଟି ଆଜି ସମସ୍ତେ ଘରେ ନା ସଣ୍ଡେ ରେ।
ହଁ।
ଏମିତି ରୋଷେଇବାସ ଖିଆ ପିଆ ସବୁ ସଇଲା ବେଳକୁ ତିନିଟା ସାଢେ ତିନିଟା ହେଇଗଲାଣି। ଆଉ ଏମିତି ବସିଥିଲି ଟିକେ ଆଉ।
କଣ ଖାଇଥିଲେ?
ହୁଁ ମୁଁ ଆଜି ଆମର ଭାତ ସାଧା ଡାଲି ମାଛ ତରକାରୀ। ଭଜା। ଏମିତି ସବୁ ହେଇଥିଲା ଆଜି ନନ୍ ଭେଜ୍ ରେ ହେଇଥିଲା ଆଉ ତମେ କଣ ଖଇଥିଲ?
ଆମର ତ ସାଧା ସବୁବେଳେ ସେଇ ସାଧା ହିଁ ଖାଇଥିଲୁ ଭାତ ଡାଲମା ଆଳୁ ଭଜା। ଭଜା ଆଳୁ ଭରତା।
ତମର କଣ ଭେଜ ପସନ୍ଦ ନା ନନ ଭେଜ ପସନ୍ଦ?
ଏତେ ତ ନନଭେଜ୍ ପସନ୍ଦ ନୁହଁ।
ହୁଁ।
ଦିନ ଅଧେ ଏମତି ଖାଉ ନନ୍ ଭେଜ ନହେଲେ କିଛି ନାହିଁ ଘରେ ଜମା ପଶେନି ହଁ।
ଭେଜରେ କଣ କେମିତି ତମକୁ ଖାଇବାକୁ କଣ ଭଲ ଲାଗେ?
ସେମିତି ହେଲେ ଛତୁ ଭଲ ଲାଗେ ଟିକେ ପନିର ଟିକେ ମସଲା ବାଲା ଟିକେ ବଟର ବାଲା ଯଦି କହ ଭଲ ଲାଗିବ ନହେଲେ ଏମିତି ଯଦି ସାଧା ହେରିକା ପୁରା କରିଥିବି ଭଲ ଲାଗେନି। ହୁଁ ଟିକେ ବଟର ମସଲା ଏମିତି କରିକି କଲେ ଭଲ ଲାଗେ ଆଉ।
ଓହୋ ହୋ। ତାହଲେ ଏଇ ଟାଇପ ର ଖାଇବା ନା କଣ ଏମିତି ମାନେ ଲଞ୍ଚ ଟାଇମ୍ ରେ ବହୁତ ସାରା ଖାଇବା ପାଇଁ ଭଲ ଲାଗେ ନା ଏମିତି ସିମ୍ପୁଲ ଖାଇବା?
କିଛି ନାହିଁ କିନ୍ତୁ ଖାଇବା ଟା ଟେଷ୍ଟ ଥିଲେ ହେ ସେ ଟିକ ଦି ତିନି ପ୍ରକାର ହେଇଥିଲେ ବି କି ଚଳିବ।
ହଁ ମାନେ ସବୁ ଠିକ ଠାକ ହବା ଦରକାର ନା? ଓହୋ! ମୁଁ କହିଲି କେମତି କେମିତି ମାନେ ନା ତ, ସାଧା ଡାଲି ଭଜା ଫଜା ଏମିତି ସିମ୍ପଲ୍।
ହଁ ସିମ୍ପଲ୍ ହେଇଥିଲେ ଚଳିବ। ବଟ୍ କିନ୍ତୁ ଟିକେ ଭଲ ଲାଗୁଥିବା ଦରକାର ଆଉ।
କି ତରକାରୀପତ୍ର ଅଧିକ ହେଲେ ଭଲ ଲାଗେ ଖାଇବାକୁ?
ନାଇଁ ସେମିତି ନାହିଁ ନର୍ମାଲ୍ ଯାହା ଯେତିକି ଦେଇଲେ ବି ଆମେ ଖାଇକି ଚଳେଇ
ନାଇଁ ତୋମର ଗୋଟେ ଧର କଣ ଥିବ ଇଏରେ ନା ନାଇଁ କଣ?
କିଛି ନାହିଁ ନର୍ମାଲ୍ କିନ୍ତୁ ଭଲ ଲାଗୁଥୁବା ଖାଇବା ଟା ଦରକାର।
ଓ ହଉ ଖାଇବା ଭଲ ହେଲା ମାନେ ଚାଲିଲା ନା? ନା, ହଁ। ଆଉ ଘରେ ସବୁ କଣ କରୁଛନ୍ତି? କଣ କହିଲ?
ଆପଣ ତାହାଲେ ନନଭେଜ୍ ଖାଆନ୍ତି?
ହଁ, ହଁ ଆମର ରବିବାରେ ବୁଧବାରେ ଶୁକ୍ରବାରେ ସବୁ ନନଭେଜ୍ ବାରି ତିନିଟା ଯାକ ମାନେ ନନଭେଜ୍ ଘରେ ହବ। ଆମ ସବୁ ନନଭେଜ୍ ପସନ୍ଦ ହେଲା। ହଁ, ରେ। ନନଭେଜ୍ ବି ଯେମିତି ଚିକେନ୍ ମଟନ୍ ସବୁବେଳେ ନୁହଁ। ହୁଁ,। ମାଛ ଟା କମ୍ପଲସରି। ଆଉ କେତେବଳେ ସେମିତି ଚିକେନ୍ ଆସିବ ଆଉ ଏଇ ଟାଇପ୍ ର।
ଓହୋ!
ଆଉ କଣ କହୁଥିଲେ କୁହନ୍ତୁ?
ଆଉ ଆପଣଙ୍କ ଦିନ ଆଜି ତାହେଲେ ଭଲ କଟିଲା?
ହଁ ଏମିତି ସମୟ ଅଛି। ଯାଇଚ ଆଉ ବୁଲାବୁଲି ଟିକେ ହେଇଚି ଆଉ। ତୋମେ କୁଆଡେ ଯାଇନ?
ନାଇଁ କୁଆଡେ ଯାଇନି। ତ ଜାଣିଛନ୍ତି ମୁଁ ଗୋଟେ କେକ୍ କରୁଛି ଏବେ।
ହଁ, ହଁ।
ଥିଲି ତାଙ୍କରି ପାଖରେ କେକ୍ ଏକା କରୁଚେ। ସେମତି ଆଉ କୁଆଡେ ଆଉ କୁଆଡେ ଯିବି ଏଇନେ କିଛି ନାହିଁ ତ ଚାକିରି ଏକା ଟିକେ ଖୋଜୁଚି। ପାଠ ପାଠ ପଢ଼ା ଯେହେତୁ ସରିଲାଣି।
କଣ କେମିତି କଣ ପଢିଲ ତୋମେ? ଟେନ୍ଥ ପରେ କଣ କଲ ପ୍ଲସ୍ ଟୁ ନା କଣ?
ତ କମର୍ସ ନେଇଥିଲି ତାପରେ ପ୍ଲସ୍ ଥ୍ରୀ ବିକମ୍ କରିଥିଲି।
ହଁ ଗୋଟେ କଲେଜ୍ ରେ ନା କେମ୍ ଚେଞ୍ଜ ପ୍ଲସ୍ ଟୁ ଅଲଗା ପ୍ଲସ ଥ୍ରି ଅଲଗା?
ଗା- ଅଲଗା।
ଓ ହଁ ପ୍ଲସ ଟୁ ଗୋଟେ କଲେଜ୍ ରୁ
ହଁ ପ୍ଲସ୍ ଟୁ ଥିଲା ମୋର ରମାଦେବୀ ଥିଲା। ପ୍ଲସ୍ ଥ୍ରି ଏଇ ଥିଲା ଏଇ ରାଜ କେନି ଆଉ।
ଓ ହଁ ମାନେ ପ୍ଲସ୍ ଥ୍ରୀ ବି ସେଇ କମର୍ସ ଟି?
ହଁ, ହଁ। କମର୍ସ ବେଙ୍ଗେ ଏ
ପି ଯୋଉ ଅନର୍ସରୀ ତ ଅଛି ଥାଏ ନା ନାଇଁ ଏମତି ଉଁ, କି ଅଲଗା କଣ?
ଆମର ସବୁ ସବଜେକ୍ଟ ଅ, କମ୍ପଲସରି କିଛି ସେମିତି ଅନର୍ସ ନାହିଁ କି
ଯେମିତି ଆମର ଉଁ, ଆର୍ଟସ ର ଅଛି। କମର୍ସ ହରିକା ସବୁ ଯୋଉ ଉଁ, କମ୍ପଲସରି ଯୋଉ ଅନର୍ସ ସବୁ ନବ।
ହଁ, ନା ଆମେ ସବୁ କମ୍ପଲସରି ପଢ଼ିବା ପାଇଁ ସବୁ କିଛି।
କଣ କଣ ଏମିତି ସବଜେକ୍ଟ ରୁହେ ମୁଁ ଜମା ଜାଣିନି ନା, ମୁଁ ଖାଲି ଜାଣିଛି କମର୍ସ ବେଲି।
ଆମର ଅଛି ଯେମତି କି ଆକାଉଣ୍ଟିଂ ଜାଣ ଥିବ। ଆଉ ବିଜନେସ୍ ମ୍ୟାଥମେଟିକ୍ସ ଅଛି, ଆଉ ତାପରେ ମ୍ୟାନେଜମ୍ୟାଣ୍ଟ ଅଛି ଲାଇକ୍ ଏ ଯେମତି ଆ ପରେ ପି ଜି ଯୋଉମାନେ କରନ୍ତି ତାଙ୍କ ପାଇଁ ପୁରା ସୁବିଧା ହେଇଯାଏ।
ଓହୋ ପ୍ଲସ ଟୁ ରେ ବି ସେଇ ସବଜେକ୍ଟ ନା କଣ ଅଲଗା?
କଁ କହିଲେ?
ମୁଁ କହିଲି ପ୍ଲସ ଟୁ ରେ ଯୋଉ ସବଜେକ୍ଟ ପ୍ଲସ ଥ୍ରୀ ରେ ସେଇଆ ନା କଣ ଅଲଗା
ହଁ ପ୍ଲସ ଟୁ ସେକେଣ୍ଡ ଇୟରରେ ଯାଇଥାଏ ପ୍ଲସ ଥ୍ରୀ ଫାଷ୍ଟ ସେମିଷ୍ଟାର ପୁରା ସେମ୍ ଥାଏ। କିଛି ଅଲଗା ନାହିଁ ପୁରା ତାର କପି ଉଠି ଆଇ ଯାଇଥାଏ। ଆଉ ସେଥିପାଇଁ ସୁବିଧା ହେଇଯାଏ ପିଲାଙ୍କ ପାଇଁ ଆଉ। ତାପରେ ଆମର ଥିଲା ଗୋଟେ ଲ ପେପର ବି ଥିଲା। ତାପରେ ଗୋଟେ ଟ୍ୟାଚ ପେପର ଥିଲା, ଏମତି ଆଉ।
ଓହୋ ଏଇଟା ଏ ବ ତାଲା ଅଛି ନା।
ହଁ। ଏମତି ଏଇ ତ ଛଅଟା ଏଥିକ୍ସ ତ ସମସ୍ତଙ୍କର କମ୍ପଲସରି କିଛି କାହାର ଇଏ ନାହିଁ। ଖାଲି ବାସ ରହିଲା କି କଣ ଏଇ ଅଲଗା ସବଜେକ୍ଟ ଯାହା।
ଅ ହ। ହଁ
ଆଉ ଆପଣ କୁଆ କୁଆଡେ ବୁଲିଆକୁ ଯାଇଥିଲେ?
ନା ନା ଏମତି ଆଉ ଯ ଘରେ ତ ଓହୋ। ହଁ ତାହଲେ କମର୍ସ ତାହେଲେ ପ୍ଲସ୍ ଥ୍ରୀ ରେ ଏମତି ତାହଲେ ସବୁ ତମର ଅନର୍ସ କିଛି ନାହିଁ ସବୁ କମ୍ପଲସ
ନାଇଁ ସବୁ କମ୍ପଲସରି କିନ୍ତୁ ଏବେ ତ ଯାହା ଏନ ଇ ପି ହେଇଗଲାଣି ଯୋଉ
ହୁଁ ହଁ ସୋଉଠୁ କମର୍ସ ପରେ ତ ଏମିତି ଆଉ କଣ ପ୍ଲସ୍‌ ଥ୍ରୀ ପରେ କଣ କରିପାରିବ ତମେ ନା କଣ କେମତି?
ନାଇଁ ଏମ ଏମ ବି ଏ ତ ପ୍ରାୟତଃ ଏମ ବି ଏ କର ଦିଅନ୍ତି। ଏମ୍ ବି ଏ ବି ମୋର କରିବାର ଇଚ୍ଛା ଅଛି କିନ୍ତୁ ଯେହେତୁ ଏଥର ଓ ଜେ ଇ ଇ ପକେଇଲିନି ଗୋଟେ ବର୍ଷ ଚାକିରୀ ର ଇଚ୍ଛା ଅଛି, ହଁ। ଗୋଟେ ବର୍ଷ ଚାକିରୀ କରିସାରିଲା ପରେ ପଇସା ହେଇ ଟିକେ ସୁବିଧା ହେଇଗଲା
ହଁ ହଁ ଇଏ ତ ଏଇନା ଗମେଣ୍ଟର ଆସିବ କି ନାଇଁ ପ୍ରାଇଭେଟରେ କଲେ ବି ଏନା ବହୁତ ଲାଗିବ ନା।
ହଁ। ପ୍ରାଇଭେଟରେ କଲେ ତମକୁ ପ୍ଳେସ୍‌ମେଣ୍ଟ ଟା ଟିକେ ମିଳି ଯାଏ ହଣ୍ଡ୍ରେଡ ପରସେଣ୍ଟ ଟିକେ ଗ୍ୟାରେଣ୍ଟି ଥାଏ। ଆଉ ତମେ ଗମେଣ୍ଟରେ କଲେ ପ୍ଲେସମେଣ୍ଟ ହଣ୍ଡ୍ରେଡ ପର୍ସେଣ୍ଟ ଗ୍ୟାରେଣ୍ଟି ନାହିଁ ସେଇଟା।
ଏମିତି କମର୍ସ ଇଏରେ ନା। ଆମାଇ ଆମେ ତମେ ସଇଲେ ବ୍ୟାଙ୍କିଙ୍କ କୋଚିଂ ଫୋଚିଂ ନେଇ ପାରିବ ନା ନାଇଁ?
ହଁ ନେଇପାରିବୁ କିନ୍ତୁ ଟିକେ ଚାକିରୀ ଫାକିରୀ ହଉ ପଇସା ଟିକେ ରହୁ।
ହଁ ନାଇଁ ନାଇଁ ସେଇଟା ତ ଅଲଗା ନାଇଁ ତ ଆମେ ଯିଏ କମର୍ସ ଯଦି ଆମେ ପଢିବୁ କି କଣ କେମତି କଣ ପଢିବୁ ମୁଁ ଆର୍ଟସ ବିଷୟରେ ଜାଣିଚି ତ କମର୍ସ ବିଷୟରେ ମୁଁ ଖାଲି ଜାଣିଚି କମର୍ସ ବେଲି, କଣ ତାର ଜାଣିନି ଯଦି ଆମେ ପ୍ଲସ ଥ୍ରୀ କ ପ୍ଲସ ଟୁ ପରେ ପ୍ଲସ ଥ୍ରୀ କରିବୁ ନ ନାଇଁ ପ୍ଲସ ଟୁ ପରେ ଏମ ବି ଏସ ଗୁରା କରିପାରିବୁ।
ନାଇଁ ପ୍ଲସ ଟୁ ପରେ ପ୍ଲସ୍ ଥ୍ରୀ ଟା କରିବାକୁ ପଡିବ। ନାଇଁ କରିହବ ତ ସେମତି କିନ୍ତୁ ଅଧିକ ଫେସିଲିଟି ନଥିବ ଆଉ, ତମ ପାଇଁ ଆଉ। କରି ତ ହବ ସେମତି କିଛି ନାହିଁ କି କରିହବନି। କଣ କହିଲେ?
ହେଲେ ପ୍ଲସ ଥ୍ରୀ କରିବୁ।
ହଁ ଯୋଉଟା କି ଅଧିକା ଫ୍ୟାସଲିଟି ପାଇବା ପାଇଁ।
ଓହୋ।
ତାପରେ ପ୍ରାୟର ଅଧା ପିଲା ତ ସିଏ ହେଇ ଟିକେ କରନ୍ତି ଲାଇକ୍ ଯେମିତି ଚାର୍ଟେଡ଼ ଆକାଉଣ୍ଟାଣ୍ଟ ତାପରେ ଅଧା ଯାଆନ୍ତି ମ୍ୟାନେଜମେଣ୍ଟ ହ
ଅ ହୋ ହଁ ହଁ। ତମେ ବ୍ୟାଙ୍କିଙ୍ଗ କୋଚି ଫୋଚିଙ୍ଗ୍ ବି ନେଇପାରିବ ନାଁ
ବହୁତ ଲାଇନ ଅଛି କମର୍ସରେ ବହୁତ ଲାଇନ୍ ଅଛି ଭଲ ବି ମାନେ ଇନକମ୍ ସେଥିରେ ଯିଏ କରିପାରିଲା ତ ଭଲ କଥା ଯିଏ ନ କରି ପାରିଲା ଆଉ ଆଉ କଣ
ପାରିଲ ନାଇଁ ନା କଣ ପାଠ କଣ ସବୁ ଇଂଲିଶ ମ୍ୟାଥ୍ମେଟିକ୍ସ୍ ହେରିକା ଅଧିକ ନା କଣ କେମିତି?
କିଛି ନାଇଁ ନର୍ମାଲ୍ କିଛି ବି ଅଧିକା ନାଇଁ ନିଜେ ବାସ୍ ମାଇ ଫ୍ରେସ୍ କରି ପଢ଼ିବାର କିଛି ଅଧିକା ନାଇ
ଅ ହୋ।
ହଁ ସବୁ କିଛି ସମ୍ଭବ ଯେମିତି ଆର୍ଟସ ପଢୁଛନ୍ତି ଆମେ ସେମିତି କମର୍ସ ପଢୁଛୁ
ଓହୋ ମୁଁ ଭାବିଲି କମର୍ସ ମାନେ ଇଙ୍ଗଲିସ୍ ଟୁ ଇଙ୍ଗଲିସ୍ କଣ ଥବ କି ମ୍ୟାଥିମେଟିକ୍ସ୍ ହାଁ।
ଇଂଲିଶରେ ତ ସବୁ ରହିଲା ହଁ ଆର୍ଟ୍ସ ରେ ହଁ ଆର୍ଟ୍ସରେ ଆମେ ଚାହିଁଲେ କଣ ଓଡିଆ ତା ଉଚେ କିନ୍ତୁ କମର୍ସରେ କରିପାରିବୁନି ସତ ଏଇଟା କିନ୍ତୁ ଗୋଟେ ଇଂଲିସ ଟା ସେତେ ବେଳ ଧ ଯଦି ଆଗକୁ ତମେ ସୁବିଧା ହବ ଭଲସେ ବୁଝିପାରିବ ଭଲସେ ପଢିପାରିବ କହିିବି ପାରିବାକୁ ସୁବିଧା ହବ ହୁଁ
ହୁଁ ହୁଁ ସୋଉଟୁ ଓଡିଆ ଯେ ଆମର ଅପସ୍ନାଲ୍ ଓଡିଆ ଥାଏ ଅଛି ନା ନାଇଁ
ଅଁ ମାନେ ହଁ ଇଏ ଅଛି ଗୋଟେ ମାନେ କୋଉ ସେମିଷ୍ଟାର୍ ଥାର୍ଡ ସେମିଷ୍ଟାର ନା କଣ? ଓଡ଼ିଏ ଥିଲା ନହେଲେ
ତମର ତିନି ବର୍ଷଟି ନା ଚାରି ବର୍ଷ କଣ?
ନାଇଁ ନାଇଁ ଆମ ବେଳକୁ ଥିଲା ତ ତିନି ବର୍ଷ ଏବେ ତ ଚାରି ଚାରି ବର୍ଷ
ହଁ ହଁ ଏବେ ତ ହେଇଛି ନାଇଁ ମୁଁ ସେଇୟା କହିଲି ତମର ତିନି ବର୍ଷ ଥିଲା ନା ଚାରି ବର୍ଷ ଥିଲା ବୋଲି
ଏବେ ଚାରି ବର୍ଷ ହେଇଯାଇଛି
କମର୍ସରେ ତମେ ପ୍ଲସ୍ ଟୁ କରିପାରିବେ ଦେନ୍ ପ୍ଲସ୍ ଥ୍ରୀ ବି କରିବ ତାପରେ ତମର ଯାହା ଏମ୍ ବିଏ କରି କି ବେଙ୍କ୍କିଙ୍ଗ୍ କୋଚିଙ୍ଗ୍ ହେରିକା ତମେ ସେଇ ଟାଇପର ନେଇ ପାରିବ। ପାରିବ ସବୁ ନା ତା ସ ମାନେ ଜବ ତ କମ୍ପଲସରି ଆଉ ଯଦି ଗମେଣ୍ଟରେ କଲ ଆଉ ନା ପ୍ରାଇଭେଟ ପାଇଁ ତ ଟିକେ ସେଟାବି ଅଧିକ ଖର୍ଚ୍ଚ
ପ୍ରାଇଭେଟରେ କଲେ ତ ଟିକେ ଭଲ ହେଇଗଲେ ହଁ ଆଉ ଗମେଣ୍ଟ୍ କଲେ ସେମତି ମିଳି ମିଳେନି ସ୍ଟାାଇପେନ୍ ହେଇକି ସବୁ ମିଳେନି ପଇସା କିନ୍ତୁ ପ୍ରାଇଭେଟ୍ କରିଥିଲେ ଭଲ ସେକ୍ଟର ତ ଏକ୍ ରେ ମିଳିବ ତାପରେ ତାଙ୍କ ସାଲେରୀ ଟା ଟିକେ ଅଧିକ ରହିବ।
ହୁଁ ହୁଁ।
ଆମେ ଯେମିତି ଗୋଟେ ଜାଗାରେ ଧର ପଇସା ଦେଇକି ପଢ଼ିଛେ ମାନେ ତ ସେମିତି ହିଁ ଆମକୁ ମିଳିବ ନା
ଅହୋ ଯାହା ହଉ ଧନ୍ୟବାଦ ମୁଁ କମର୍ସ ବିଷୟରେ କିଛି ଜାଣିନ ଥିଲି ସେ ଶୁଣିବାକୁ ପାଇଲି ଯଦି ମୁଁ ପଢା ଚାହିଁବି ବି କରିପାରିବି ଆଉ ହଉ ହଉ ମୁଁ ରଖୁଛି କଲ କରିବି ପଛରେ ହାଁ
ହଁ।